ହାଲୋ ହୁଁ। ହଁ କୁହ କୁହ କୁହ ଶୁଣୁଚି ମୁଁ କୁହ।
ହାଁ ହାଁ।
ହଉ।
ହାଲୋ। ହଁ କୁହ କଣ ଧୀରେ ରହିଯାଉଚ। ମୁଁ ଲଗଉଚି ନେଲପଲିସ୍ ଲଗଉଚି ଗୋଡରେ।
ବର୍ଷା କେମତି ହଉଚି? ମତେ ‌ହ୍ୱାଇଟ୍ ନେଲପଲିସ ଗୋଟେ ଆଣିଦବ ତ। ସାଇନିଂ ର କଣ କହୁଚନ୍ତି କି ତାର
କଣ ଗାଁ
ଗୋଡ଼ରୁ ନଖରେ ଲଗେଇ ଯିବି।
ହେ ଧଳା ଧଳା କରିକି।
ହଁ।
ନାଇଁ ନାଇଁ ଆମର ତ ଏମିତିରେ ହି ଆମର ଆମର ଏମ୍ ଏମତିରେ ହିଁ ଧଳା ର ଅଛି ଶାଇନିଂ ର ବାଇଲେ
ପ୍ଲସ୍ ପ୍ଲସ ଦେବାର
ଓହୋ ସେଟା ନେଲ୍ ଫାଇନାଲ କୁହାଯାଏ।
ସେଇଟା ଗୋଟେ ଆଣିଦବ କହୁଛନ
ହଉ ହଉ ଆଣି ଦେବି ଆଜି ମୁଁ ସେଟା ଲଗେଇନି ତୁମେ ଲଗେଇବ ହାଁ ମୁଁ ଲଗେଇନି ତମେ ଲଗେଇବ?
ହେଁ
ମୁଁ ଲଗେଇନି ତମେ ଲଗେଇବ?
ହଁ
ହଉ ଲଗ ଲଗ ଚାଲେଗା ଲଗ
ହଁ ବର୍ତ୍ତମାନ ତମ ଭାଇ ସବୁ
କଣ?
ବର୍ତ୍ତମାନ ମୁଁ ଅଛି ଲୁଗା ଦୋକାନ କଣ ଖବର ଆ ଏବେ ଜାଣିବନି
କୋଉ ଦୁକାନରେ ଅଛ ବଇଲ?
ଜାଣି
କୋଉ ଭଲ
ପ୍ରମୋଦ ପ୍ରମୋଦ ଗ୍ରୋସୋରୀ ସପ୍ ପ୍ରମୋଦ ପ୍ରମୋଦ
ହୁଁ ଜାଣିଲି ଜାଣିିଲେ ମୋ ମାଇଁ ଘରୁ ଆଗ ଅଛ
ହୁଁ
ହଁ ବା କେତେ ଦିନ ପରେ ଚାଲିଲ ଏତେ ଦୂର ଭେରି ଗୁଡ ଚାଲିଲ ଆସିଲ ଭେରିଗୁଡ ଭେରିଗୁଡ ସୁନା ପୁହ
ଧନ୍ୟବାଦ ଲୋ ମା
ହୁଁ ହୁଁ
ହି ହି ହି ହଁ ହଁ ହଁ ହଁ
ହ ହ ହ ହା ହା ହା ହେ ହେ ହେ
ହ ହ ହ ହ ହ ହ
ହୁଁ ହୁଁ
ହୁଁ କଣ ଏନ୍ତି କହୁଛ ବିନି
କଣ କହୁ
ନମଃ କର
ହଁ
କୁହ କୁହ କଣ ପିନ୍ଧିବି କ ନାଇଁ ମୁଁ ଡ୍ରେସ କାଢୁଛି ତ କଣ ପିନ୍ଧିକି ଯିବି ବୋଲି
ହୁଁ ହୁଁ କଣ କହିକି ଦେଖୁଛନ୍ତି ସମସ୍ତେ
ହଁ ହିଁ କଣ ପାଇଁ କି ଦେଖୁଛନ୍ତି?
ନାଇଁ ଘରେ ପହଞ୍ଚି ନି
ହଁ ହଁ ହଁ ହେଲେ ଏବେ ବାହାରେ କ
ହଁ।
କୋଉଠି ଦେଖିଲୁ ରାନୀ କୁ? ହେଲା। ହ୍ୟାଲୋ। ହୁଁ।
ହଁ ହଁ। ଆଉ କି ଖବର ହ?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
ହଁ ହଲ।
ଧର।
ହୁଁ ହୁଁ।
ମୁଁ ବି ଜାଣିନି କେମତି ହେଲା?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
କଣ?
ବେ ସେମିତି ହୁଏ ବେଳେ ବେଲେ।
କଉଠଛ ତମେ? ହଁ କୋଉଠି ଅଛ?
ଗଡ଼େ ଗଡେ।
ଓ ହୋ।
ହ
ଆଉ ସବୁ ଭଲ ତ।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
ହୁଁ ହୁଁ। ବୃଷା କେମିତି ହେଲା? ମୁମ୍ବିକାରୁ ଯାଇପାରିବିନି ଏବେ ଯିବେ। ବାଧ୍ୟ କର କାଲି ମାମୁଙ୍କର ଡ୍ରେସ ରଖିଥିଲି ଆଗରୁ ଏବେ ରଖିଲେ ଗୋଟେ ଧରି ଦେଇେଥିବେ ପରେ ଆଥିବ ପୁରା ବାଧ୍ୟ ଛାଡିବନି ବୋଇଲେ ମୋ ଡ୍ରେସ ହଇରାଣି ହେଇଯିବ ମାଇ ମାନଙ୍କର ପିନ୍ଧେଲେ ଚଳି ବ ଯେ କିନ୍ତୁ ମାଇ ମାନଙ୍କର ନାଇଁ ପିନ୍ଧିବ ଗୋଟେ ପକେଇ ଦେଇଥିଲ ଗଲା ହଉ କି ନାଇଁ?
ହଁ।
ଠିକ ହୁଁ। ହ କୁଆ ଆଉ କଣ ନାଇଁ ଭ୍ରସ କରୁନି। ବସ୍ ମୁଁ ଗାଧେଇକି ଆଣିତି ହେଇକି ଖାଇ ଦେଇେକି ସିଧେ ଯିବି।
ବହୁ ତ ତା ଯାଉ କେ କଣ?
ହଁ ଗାଧେ ବି ଗାଧେ ବି ଛା। ନାଇ ଲୋ। ଶହେ ଟଙ୍କା ଗୋଟେ ଶହ ଟଙ୍କା ଗାଡି ଭଡା ପାଇଁ ରଖିଛି ହେଲା। ହେଲା।
ହଁ।
କୁହ। ହଉ ନ ହଉ ଡ୍ରେସ ଟା ଧରି ଦେଇଥିବି ସେନ୍ତି।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
କଳା କଳା। କଣ କହିଲ ଭଲସେ କୁହ?
ରଖିଦବ କଉ ପାଇଁ?
ରଖିଦେବି।
ଡ୍ରେସ ପେଣ୍ଟ।
ନାଇଁ ରଖିଦେବିନି ଆଉ କେବେ ଗଲେ ରଖିବି ଆଉ ଯେବେ ଯିବି ସେବେ ରଖିବି ଏବେ ରଖିବି।
ନେଟୱର୍କ ଇସୁ ରହୁଛି କି?
ନେଟୱର୍କ ପାଉନି ଏବେ ପାଇଲା।
ଏ ତମର ନେଟୱାର୍କ ଇସୁ ହଉଛି କି?
ଏବେ ଏବେ ପାଇଲା କି ଏବେ ପାଇଲା କି?
ହଁ ପାଇଲା ପା
ହାଲୋ।
ହାଲୋ।
ହଁ ଏଵେ ଶୁଭା ଯାଉଛି।
ହଁ ଶୁଭା
କଲ କାଟି ସାରିଲା ପରେ ମତେ ଏଁ ନର୍ମାଲ କଲ କରିବ ତ? ଟିକେ
ହଁ ହଁ।
ହଁ। କୁହ।
ଚିକେନ ଖାଇଦବ ଜଣେ ଜଣେ। ମୁଁ ନିବ ଗଲା ବେଳେ ତୁ ଡାଇରେକଟ ଆଇକି ମିଶିକି ଖାଇଦେଲେ ଆସିଲେ ଖାଇଦେବେ ହେଲା।
ହଁ
ହଁ କୁହ କୁହ ଶୁଣୁଛି ଆହୁରି ରୁମ କୁ ନିଅ ହଁ ଯା ହେଲା।
ଦାଢ଼ି ଟିକେ କଲ
କଣ ପକେଇବ?
ହଁ ଗାଲି ଗାଡ଼ି କଣ କର?
ହେଇଯାଇଛି ମୋ ଗାଡି।
ଓହୋ ହେ ଦାରି ନ ରଖିଲେ ହବ ନାହିଁ। ନାଇଁ କି ସେଟା ଗୋଟେ ନିହାତି ଦରକାର ଗୋଟେ ଇମ୍ପୋଟାଣ୍ଟ ଜିନିଷ ସେଇଟା।
ହଁ।
ସେଟା ସେ ପୁଅ ପିଲାମାନେ ଘା ସେଟା ସେ ପୁଅ ପିଲାମାନେ ଏକା ଜାଣିଥିବେ ଯେ ଦାଢି ଏଁ କେତେ ଦରକାର ବୋଲି। ଜିନି କି?
ହଁ। ଆଉ କଣ ଜ଼ିରୋ ବ୍ରାଣ୍ଡ ଆଣିବା ନା କଣ?
ହୁଁ ହୁଁ। ମୋତ ତେ କିନ୍ତୁ ଦାଢ଼ି ଭଲ ଲାଗୁନି ସତରେ ଭଲ ଲାଗୁନି। ସମସ୍ତେ କହୁଛନ୍ତି ଏମତି ଭଲ ସେମିତି ଭଲ।
ସେଟା ପାଇଁ ହାଲୋ।
ହୁଁ।
ହଁ ବେ କୁହ କୁହ କୁହ ମୁଁ ଶୁଣୁଛି କୁହ।
ଆପଣ କୁହନ୍ତୁ ଆପଣ।
ହାଁ?
ନଥିଙ୍ଗ ନଥିଙ୍ଗ ମୁଁ କିଛି କୁହେନି ମୁଁ ଖାଲି ଶୁଣେ ହଉ ତମେ ଘରକ କୁ ଜିବ ପରା?
ହଁ।
କୋଉଠେ ବସିଚ କୋଉଠେ ବସିଚ?
କିଛି ଶୁୁଣନି ତମର। ହଉ ବାଏ ବାଏ ହଁ ହଁ।